ହାଲୋ
ହଁ ହାଲୋ।
ହଁ ଭାଇ କଣ୍ କରୁଚ?
ଏଇ କ୍ଳାସ୍ ଯାଇଥିଲି ଯେ ଅବିକା ଆସିଲି।
ଓହୋ କଣ କଲେଜ ଯାଇଥିଲ?
ନା ନା କଲେଜ୍ ନୁହୁଁ, କମ୍ପୁଟର୍ କ୍ଲାସ୍।
ଓହ୍--ହ୍ କଣ ଖଇଥିଲା ଆଜି ମୁଁ?
ହଁ।
ମୁଁ ସେଇ ବସିଚି ଆମ ଘରେ ଏବେ ନୂଆ ନୂଆ ପୂଜା ହେଇଥିଲା ତ ନୂଆ ଘର ଟା। ସବୁ ସିଫ୍ଟ ଫିଫ୍ଟ ହଉଥିଲ ଜିନିଷ ଜିନିଷ ସିଫ୍ଟ ଫିପ୍ଟ କରିଥିଲୁ ଏଇ ସଫାସଫି ଖଟଫଟ ସେଇ ଘରେ ସିଫ୍ଟ କରୁଥିଲୁ ଆଉ।
ଓହ।
ଠିକେ ଏଇଟାଇମରେ ବହୁତ୍ ହେ-ମାନେ କାମ ହେଇଯାଉଚି ତ ମାନେ ମୁଁ ଫ୍ରି ହଉନି ଆଉ।
ହଁ ହଁଁ। ଖାଇଥିଲି ଯହା ସେ ଗୋଟେବେଳେ।
ହୁଁ ମାନେ ଭାତ ହେଇଥିଲା ନା ସେ ମାନେ ଜଳଖିଆ ଖାଇ ରହିଯାଇଥିଲ?
ନାଇଁ ଭାତ ଖାଇଥିଲି ନା।
ଓଃ କଣ ରୋଷେଇ ହେଇଥିଲା?
ହଁ ଭାତ କୁ ଶୋୟାବିନ୍।
ଆଉ କଣ ପଠଢାପଢି କରୁଚ ଏବେ?
ଏବେ ଡିପ୍ଲୋମା ସେକେଣ୍ଡ୍ ଇୟର ଚାଲିଚି।
ଓହୋ ଆଉ ପ୍ଲସ ଟୁ କରିକି କରୁଚ ନା ସେମିତି ଡାଇରେକ୍ଟ?
ନାଇଁ ପ୍ଲସ୍ ଟୁ କରିକି। ହଁ।
ହଁ ଆଉ ତମ ସେଆଡେ କଣ ପୂଜା ପଜି ହୁଏ ଭଲ ମାନେ ବଡ କରି ଯୋଉଟା?
ଆମ ଗାଁରେ ନା ଆମ ଟୋଟାଲ ଡିଷ୍ଟିକରେ?
ହଁ ଗାଁରେ କାଁରେ।
ଆମ ଗାଁ ରେ ସେମିତି କହିବାକୁ ଗଲେ ଭଲସେ ଗୋଟେ ପୂଜା ହୁଏ ମାନେ ଏଠି ଆଖ ପାଖରେ କୋଉଠି ହୁଏନି।
ହୁଁ।
ଏଠେ ଅକ୍ଚୁଆଲି ତ୍ରିନାଥ ମେଳା ହୁଏ ଏଠେ ଆମର।
ଓହୋ ମାନେ କେମିତି କଣ ହୁଏ ସେଇଟା?
ହଁ ସେଥିରେ ଠାକୁର ରୁହନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ଵର।
ଉହୁଁ ମାନେ ପୂଜା ଟା କଣ ଗୋଟିଏ ଦିନ ହୁଏ ଖାଲି?
ନାଇଁ ଏଇଟା ଗୋଟେ ମେଳା ଟାଇପ ର ହୁଏ ତିନି ଦିନି ହୁଏ।
ଫଙ୍କସନ୍ ଫଙ୍କସନ୍ ହୁଏ?
ହଁ।
ଉଁ ହୁଁ।
ସେଟା ଆଗ କାଳରୁ ହେନ୍ତି କରି ଆସୁଛନ୍ତି ଆମ ଗାଁ ଲୋକ ଚାଲିଚି ଆଉ। ହ।
ଓହୋ।
ଠିକ୍ ସେମତି।
ଉଁହୁ।
ଆମ ଇଆଡେ ବି ହୁଏ ପୂଜା। ନେ ଆମ ଏଠି ମାନେ ଆଖପାଖରେ ଲକ୍ଷ୍ମୀ ପୂଜା ଟା ହୁଏ ସବୁଠାରୁ ବଡ ଆଉ। ଏ ତ କାଳୀ ପୂଜା ବି ହଉଛି କିନ୍ ମାନେ ଆମ ଗାଁରେ ଆମ ଗାଁରେ। ଲକ୍ଷ୍ମୀ ପୂଜା ଟା ହୁଏ ବଡ଼ ଘରେ ଆଉ। ମାନେ ସେ ହବ ବହୁତ ବଡ କରି ହୁଏ ସେ ଖା ପ୍ରାୟେ ଦିନ ପୂଜା ହବ। ତାପରେ ଦୁଇ ତିନି ଦିନ ମାନେ ଛୋଟ ପିଲା ଆଉ ସ୍ତ୍ରୀ ଲୋକଙ୍କ ପାଇଁ ଯୋଉ। ଖେଳୁ ପ୍ରତିଯୋଗିତା ତାପରେ ସେମାନେ ଝୋଟି ଆଙ୍କିବେ ସ୍ତ୍ରୀ ଲୋକଙ୍କ ପାଇଁ ହୁଳୁ ହୁଳି ପ୍ରତିଯୋଗିତା ଶଙ୍ଖ। ସବୁ ଆମେ ଦାୟିତ୍ୱରେ ଥାଉ ଆଉ ତାପରେ ଆମର ମାନେ ହୁଏ ମାନେ। କଣ ସେଇଟା ପ୍ରସାଦ ସେବନ ଆସିବେ ଇଆଡ଼େ ତିନି ଚାରି ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ। ତମେ ଇଆଡେ ଦଉଛ ଥକି ଥକି ଯିବ କିନ୍ତୁ ତମ ଅ ଅବସ୍ଥା ଖରାପ ହେଇଯାଏ ସେ ଲୋକ ତ ଆସୁଥିବେ ଆଉ। ସେ ତ ଛିଡା ହେଇଥେ ଆମେ ଖାଲି ବହିବୁ ବହିିବୁ ଦବୁ ବହିିବୁ ଦବୁ। ତାପରେ ଆମର ଫଙ୍କସନ ହୁଏ ତିନି ଦିନ ମାନେ ଆସନ୍ତି ଡ୍ୟାନ୍ସ ଗ୍ରୁପ୍ ଆସନ୍ତି ବାହାରୁ। ତା ପର ଦିନ ଆମ ଗାଁ ଲୋକମାନେ ଯୋଉମାନେ। ପିଲାମାନେ ଖେଳିଥିଲେ ସେମାନଙ୍କ ପୁ ମାନେ ପ୍ରାଇଜ ଦିଆହବ। ସେଦିନ ସେମାନେ ଯଦି ଗାଁ ପିଲା କିଏ ଡ୍ୟାନ୍ସ କରିବେ ସେମାନଙ୍କୁ ପ୍ରାଇ ଦିଆ ହବ ଆଉ ତାପରେ ଦିନ ଆସେ ମାନେ ସେ ବଡ଼ ହିରୋ ହିରୋଇନ ଆକ୍ଟ୍ରେସ୍ ସେମାନେ ନହେଲେ ସିଙ୍ଗର ମାନେ ଆସନ୍ତି ଆଉ। ବଡ଼। ବ ସେମିତି ସେ ତାପରେ ଭସାଣି ତ ହୁଏ ଆଉ ସେଇଟା ବଡ କରି ହୁଏ ଆମ ହେଇକି ଆଉ।
ଆଚ୍ଛା।
ଆଉ ତମ ମାନେ କିଛି ଏମିତି କିଛି କାମ କରିଛ କି ମାନେ। ସ୍କୁଲ ଟାଇମ ରେ ମାନେ ଯୋଉଟା ତମକୁ ବହୁତ ଭଲ ଲାଗିଚି। ତମେ ସେଇଟା କହିପାରିବ ତମେ ମଜା ଦୁଷ୍ଟାମୀ କିଛି କରିଛ କି ସେମିତି।
ନା ସେମିତି କହିବାକୁ ଗଲେ ମୁଁ ସ୍କୁଲରେ ତ ଦୁଷ୍ଟା ନ ହଉଥିଲି।
ମାନେ ନା କିଛି ଗୋଟେ ତ ହେଇଥିବ ଯୋଉଥିରେ ମଜା ଲାଗିଥିବ ମାନେ କିଛି ତ ଗୋଟେ ହେଇଥିବ ନା ସ୍କୁଲ ଲାଇଫ ରେ।
ମଜା ଲାଗିବା ପରିଆ କାମ କିଛି ବି ହେଇନି।
କିଛି ହେଇନି ସ୍କୁଲରେ ମାନେ ଏବେ ଏବେ।
ସ୍କୁଲ ରେ କହିବାକୁ ଗଲେ ମୋ ଛୋଟରୁ ଅଷ୍ଟମ ନା। ହଁ ସପ୍ତମ ହତ ପଢିଲି ଶିଶୁ ମନ୍ଦିରରେ ହେଠି କଣ ମଜା ହବ। ଢ଼େଲି ମାଡ଼ ହବ।
ମାନ ନା ଟ୍ୟୁସନ ଯଉ ଯାଏସ୍ ସ୍କୁଲରେ ସ୍କୁଲରେ ମାନେ କଣ ଖାଲି ସ୍କୁଲରେ ହଉଥିବ ନା କଣ ଟିଉସନ ରେ ବାହାରେ ବା ସାଙ୍ଗମାନଙ୍କ ସହିତ।
ନା ନା ଟିଉସନ ବାହାରେ ତ ଅଲଗା କଥା ଟିଉସନରେ ବି ହୁଏନି। ଯେ ଯେନତିଆ ମାଷ୍ଟର। ସେତ ଯାଉ ଯାଉ କହିବ ଏଇଠିକିକା ଫାଷ୍ଟ ବାଡେଇବ ତାପରେ ତେଣିକି ଜାହା।
ହଁ।
ଆଉ ମଜା ବସ୍ତି କୋଉଠି କରିବୁ ଟ୍ୟୁସନ ସ୍କୁଲ ରେ ଯାହା ସେ ନ ମୁଁ ଦଶମ ଗଲାଳ କୁ ସ୍କୁଲ ଗଲୁ ଏଇ ସରକା କାଲି ସ୍କୁଲଗଲୁ ନବମ ଦଶମ ଯାଏ। ଏଠି ଘର ଲୋକକହିଲେ ଦେଖେ। ତୁ ମଜା ମସ୍ତି କରିବୁ ତୋ ଉପରେ ଡିପେଣ୍ଡ କରେ ଏଇ ଦି ବର୍ଷ। ତୁ ପାଠ ପଢେଇବୁ କି କଣ କରିବୁ ତୁ ଜାଣି ଥିବୁ।
ପାଠ ତ ପଢ଼ିବାକୁ ପଢିବ ତା ସହିତ ଥାଏ ନା ମଜାଏ ତମେ କରିନତାହେଲେ ଲେ ଦଶମରେ।
ଦଶମରେ ସେମିତିରେ ବି ଆମର ଶହେ ଦେଢ଼ଶହ ପାଖାପାଖି ପିଲା।
ହୁଁ।
ତ ସେ ମାନେ ଆଗରେ ଯାହା ଯେତିକି ତାର କାମ କରନ୍ତି ଆ ଆମର। ପଛରେ ଆସୁ ନା ପାଠ ପଢ଼ିବୁ ନା କଣ କିଛି ନାହିଁ।
କିନ୍ତୁ ଆମେ ଦଶମ ଯେତେବେଳେ ଥିଲୁ। ଆମେ ବହୁତ ମଜା କରଚୁ।
ଯାହା ହେଲେ ତମର ଆଗରୁ ଥିଲା ନା ଏବେ ଆମର ହେଲା ବେଳ କୁ ଫାଇଭ ଟି ହେଇଗଲା।
ହଁ ଫାଇଟି ତ ଆମ ବେଳେ ବି ଥିଲା ନା।
କୋଉ ବର୍ଷ ଫା କୋଉ ବର୍ଷ ପାସ ଆଉଟ ହେଇଚ କି?
ମୁଁ ଏବେ। ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ମାନେ ତିନି ବର୍ଷ ପୂର୍ରୁ କେତେ ଦୁଇ ହଜ କୋଏ ନା କେତେ ମନେ ପଡୁନି ଏତେ। ଦି ହଜାର କୋଡିଏ ତ ନୁହଁ। ବାଇଶ ବୋଧେ ବାଇଶ ସରି ବାଇଶ ନହେଲେ ତେଇଶ ହେଇଥିବ। ଫାଇପଟି ଆରମ୍ଭ ହେଇଥିଲା ସେତବେଳେ ଆମ ବେଳୁ।
ଆମ ବେଳକୁ ତ ସେଇଆ।
ହୁ ଆମ ବେଳେ ଆରମ୍ଭ ହେଇଥିଲା ଫାଇଭ ଟି ଆଉ।
ମାନ ଏବେ କଣ? ପ୍ଲସ ଥ୍ରୀ ଫାଷ୍ଟ ଇୟର ନା ପ୍ଲସ ଥ୍ରୀ ସେକେ
ହ ଫାଷ୍ଟ ଇୟର ଏବେ ହେଲା ଗୋଟେ ସେମିଷ୍ଟାର ଯାଇଚି। ଆଉ ଗୋଟେ ସେମିଷ୍ଟାର ରହିଚି।
ମାନେ କୋଉଠି ମଝିରେ ଗ୍ୟାପ୍ ନାହି ମାନେ କୋଉ ଗୋଟେ ବର୍ଷ ବି ରହିନ କଉଠି।
ନା ନା ମୁଁ ରହିନି ମୁଁ ଡ୍ୟାରେକ୍ଟ ପଶିଯାଏ। ତମେ ରହିଚ ନା କଣ ଗୋଟେ ବର୍ଷ? ହଁ ତମକୁ କେତେ ବର୍ଷ ରହିଚ କି?
ମୁଁ ତ କିଛି ରହିନି ମୋର ମୋ ଟେନ୍ଥ କ୍ରସ୍ କରିଚି। ପୁଣି ପ୍ଲସ୍ ଟୁ ବି କ୍ରସ୍ କରିଚି। ପୁଣି ଏବେ ଡିପ୍ଲୋମା ସେକେଣ୍ଡ ଇୟର୍ ହେଲାଣି।
ହଁ ବର୍ଷେ ସାନ ହେବି ଆଉ।
ଆଚ୍ଛା।
ମାନେ ଆମେ କଣ କରିଥିଲୁ? ଅ ଆମ ଟୁଇସନ ରେ ହେଲା।
ଆମ ମାନେ ଟେଣ୍ଠ ବେଳେ ସାର୍ ଆମକୁ କଣ କହିଲେ? ଆମକୁ ନାଇଟ୍ ଷ୍ଟେ କରିବାକୁ କହିଲେ ସାର ଙ୍କ ଘରେ। ଆସେ ପଢିବ। ଆମେ ଯାଉଥିଲୁ ରାତିରେ ତାଙ୍କ ଘରେ ମାନେ ଖାଲି ପୁଅ ପିଲାମାନେ। ଗଲୁ ସମସ୍ତେ ଶୋଇଚୁ ପଢି ପଢି ମାନେ ସାର ଯାହା ହେଲା ରାତି ବାର ଆମକୁ ପଢେଇବେ। ତାପରେ ଶୋଇବୁ ନା ପୁଣି ସକାଳେ ଛଅଟାରୁ ପୁଣି ପଢେଇବେ। ସ୍କୁଲ ଯିବା ଟାଇମ ରେ ଦୁଇ ତିନି ଘଣ୍ଟା ସେଇଠି ପଢେଇବେ। ରାତିରେ ପଢିବୁ ଯାଇକି ସେ ଟେଷ୍ଟ ପୁରା କହିବେ ଏଇଟା ପୁରା ମତେ ଏବେ ଦେବ ମୁଁ ପଚାରି ପୁରା କହିବ। ସର୍ଟ କସଚୀନ ପୁରା ପଚାରିବେ ସବୁ କହିବ ଆମେ ଆରେ ସବୁ ଘୋଷି ଥାଉ। ତା ଘୋଷା ବରେ ଶୋଇଲୁ ଯେତେବେଳେ କାହା ମୁଣ୍ଡରେ ଏତେ କଣ ଆସିନଥିବ? ମୁଁ କଣ ରେ ଶୋଇ ତାଙ୍କ ଘର। ର ନୂଆ ନୂଆ ୱରିଙ୍ଗ ହେଇଛି ଗୋଟେ ମାନେ ୱାରରିଙ୍ଗ ହେଉଥିଲା ଗୋଟେ ତାର ଯୋଉ ଦେଖିନ ଇଲେକ୍ଟ୍ରିବଲ ଯୋଉଟା ଲାଇନ୍ ଚାଲିଗଲେ ଜଳେ।
ଇଲେକ୍ଟ୍ରିକ ଲାଇନ୍ ଜି ଉପରେ।
ହଁ ଯୋଉ ଯୋଉ ଲାଇନ ଚାଲିଲା ପରେ ଜ-ଜଳେନ। ଲାଇଟ ଚାଲିଗଲେ ଯୋଉ ଲାଇଟ ଟା ଚଳେ ହଁ। ରେଡିଅମ୍ ଟା ନୁହେଁ ଯୋଉ ଲାଇଟ ଟା ଏବେ ଆସଚୁ ନା ତିନି ଚାରିଶହ। ହଁ ଚାର୍ଜ ବାଲା ବଲ୍ ଟା ବଟା ସେଇ ବାଲ୍ ଟା ତାର ଦୁଇଟା। ତାର ମାନେ ଝୁଲ ଥିଲା ମାନେ ମୋ ହାତ ପାଖରେ ହେଲା ସେ ଝୁଲି ଯାଏ ସେ ତାର ଦୁଇଟା ଜଏଣ୍ଟ କରିଥିଲେ ସେ ଜଳୁଥିଲା।
ହୁଁ।
ଆଉ ସେତେବେଳେ ମାନେ ଆମ ସାର୍ଙ୍କର ଯୋଉ ସାର୍ ତାଙ୍କ ମା ମେ ମାସେ ଦେଢ ମାସ ଆଗ ଫ ହେଇଥିଲା ଆଉ ମୁଁ କଣ କଲି ସେ ତାର ଟା ଖାଲି ଯୋଡିଲି ଆଉ ଛାଡିଲି ହେଲା। ସବୁ ପିଲା ତ ଛେରୁଆ ନଥିବେ ତା ଭିତରେ ଯାହାେଲେ ଏ ମାନେ ସାହସୀ ନ ଦୁଇ ତିନିଟା ଦୁଇ ଜଣ ଥିଲା ଛେରୁଆ। ଆଉ ମୁଁ ତ ଲାଗିଲି ଆଉ ତାଙ୍କ ସହିତ ଆଉ। ମୁଁ ସେଇଟା କରିଛି ଆଉ ଜଣେ ମୋ ପା ପାଖରେ ଯିଏ ଶୋଇଛି ସେ ଜାଣି ପକେଇଲା। ମୁଁ କଲି ଏତିକି ଥାଉ ନହେଲେ ସେମାନେ ଡିବ ସେମାନେ କହୁଛନ୍ତି ମୁଁ ଯାଉଛି ମୁଁ କହିଦେବି ସାର୍ଙ୍କୁ ଡାକିବି ମୁଁ କହିଲି ଏତେ ରାତିରେ ଆମକୁ ସାର୍ଙ୍କୁ ଏତେ ରାତିରେ ଡାକିବୁ ନାଁ ଗୋଟେ ଦିଟା ବାଜିଛି ଏବେ ଡାକିବୁ ନାଁ। ଆମେ ମାନେ ସେଇ ରାତି ପୁରା ତାକୁ ଡରେଇଲୁ। ଆଉ ଗୋଟେ ପିଲା ତା ପାଖରେ ଶୋଇଥିଲା ସିଏ କହୁଛି ଦେଖିବୁ ମାନେ ସେଇଠି ଗୋଟେ ଝରକାଟା ଅଛି କହିଛି ସେ ଝରକାଟା ଆପେ ଆପେ ଖୋଲିଯିବ ଅନ୍ଧାର ହେ ଘର ଟା ପୁରା ସିଏ କଣ ମତେ ଚି। ଆପେ ଆପେ କବାଟଟା ଖୋଲି ଦଉଛି ମାନେ ଝଲକା ଟା ଠେଲି ଦଉଛି ସେ ଯେତେବେଳେ କୁହୁଛି ଇଏ ସେଇୟା କରୁଛି ଆଉ। ସେଇଆ କଲା ଆଉ ସିଏ ଆହୁରି। ଡରିଲା ହେଲା ସେ ମାନେ ଲାଇଟଟା ମୁଁ ଚଳେଇିଲି ସେତେବେଳେ ଦେଖିଲା ଝରକାଟା ଖୋଲା। ସେ ତ ଡରିଲା ଆଉ ସେ ବୋଧେ କାନ୍ଦିବା ଅବ୍ ତାଙ୍କୁ କହୁଛି ମୁଁ ଯାଇକି ମୋ ମାକୁ କହିବି ମାନେ ସାରଙ୍କ ଘର ପାଖରେ ତାଙ୍କ ଘର ଆଉ। ମୁଁ ଯାଇକି ମୋ ମାଆଙ୍କୁୁ କହିଦେବି ଆଉ ମୁଁ ଆସିବିନି ରାତିରେ। ମାନେ ସେ ଏତେଟ ଆମେ ତାପରେ ଯେତେବେଳେ ଜାଣି ପାରିଲା ଆମେ କରିଛୁ ହେଲା।
ହୁଁ।
ସେତେବେଳେ ସେମାନେେ ଆମେ ତାକୁ ମନାକଲୁ ବୁଝେଇଲୁ କହିବୁନୁ ସାରକୁୁ ଏବେ ତ ମଜା କରିବୁ ଟାଇମ ଏଇଟା ଆଉ। ସେ କହିଲା ହଉ ପୁରା ବୁଝି ବୁଝି ଫାଷ୍ଟ ମାନୁନଥିଲା ତାପରେ ମାନଲା ତଥାପି ସେ ଏତେ ଗାଲୁଆ ସକାଳେ ଆ- ତା ମାଙ୍କୁ କହିଲା। ସାର୍ ତା ପରଦିନ ଆସିଲେ ସକାଳେ ସାରଙ୍କ ଆଖିରେ ମୁଁ ପୁରା ଭଲ ପିଲା। ମୁଁ ସବୁଠାରୁ ଶାନ୍ତ ପିଲା ଟିଉସନରେ ସାର୍ ଜାଣିଛନ୍ତି ଏଇ କରିବନି ସାର୍ ସମସ୍ତଙ୍କୁ ମୁଁ ମନା କରିଦେଲେ କହିଲେ ଆଉ କେହି ଆସିବନି ଖାଲି ଯୋଉ ଦୁଇ ଜଣ ମାନେ ଡରୁଥିଲେ ବେଶୀ। ସେମାନେ ଦୁଇ ଜଣ ମୋ ନାଁଟା କହିଲେ ଆସିବ ତିନି ଜଣ ମାନେ ଏତେ ଭରସା ମୋ ଉପରେ। ଆଉ ଯୋଉମାନେ ଅଛନ୍ତି ସେମାନେ କଣ ଛାଡିଦେବେ। ସାର୍ କହିଲେ ସେମାନେ ସାରଙ୍କୁ କହିଦେଲେ ସାର୍ ଏଇ ସୁରୁ କରିଛି ଆଉ। ଏଇ ସବୁ ସୁରୁ ଅଛି ସାର୍ କହିଲେ ସେତେବେଳୁ ମାନେ ସାରଙ୍କ ମାନେ ମନ ସାରଙ୍କ ବିଶ୍ଵାସ ହଟିଗଲା ମୋ ଉପରୁ ସେଇ ଦିନଠୁ ଆଉ
ଅ ହଁ।
ଆଉ ସେଇ ପିଲାକୁ ମାନେ ତିନିଦିନ ଜର ସେ ଏତେ ଛେରୁଆ।
ଆଚ୍ଛା।
ଆଉ ତମ କେ କେବେ କିଛି ହେଇଛି ଏମିତି?
ନା ନା ମୁଁ ତ ଘରେ ରହେ ଆଉ କଣ।
ନା ଏମିତି ଖେଳ ଫେଳରେ ସ୍କୁଲ ଫୁଲ୍ ରେ।
ନା।
ହଁ ତମେ ପୁରା ମାନେ ଡିସିପ୍ଲିନି ରେ ଚାଲିଚ ଆଉ। ଏବେ କଲେଜରେ ବି କିଛି ହେଇନି କଲେଜରେ ତ ହଉଥିବ ତାହେଲେ।
କଲେଜ୍ ରେ ହେଇଚି ନା ଏମିତି କାଣ୍ଡ ହେଇଚି ମୋ ଲାଇଫ୍ ରେ କେବେ କରିନି।
ହଉ ସେଇଟା ଇୟା ପରେ ତମେ କଲେ ହବ ଆଉ କହିବ ଆଉ ଏଇଟା ତ ଟାଇମ୍ ହେଲାଣି ମୁଁ ରଖୁଚି ହେଲା।
ହଉ ଠିକ୍ ଅଛି।
ତମେ କର କଲ୍ ଆଉ।
ହଉ ଠିକ୍ ଅଛି।
ରଖିଲି।
ହଁ ହଁ।